ଆଜ୍ଞା କୁହନ୍ତୁ?
ବନ୍ଧୁ କିପରି ଅଛନ୍ତି ଆପଣ? ହ୍ୟାଲୋ, ହ୍ୟାଲୋ।
ଆଜ୍ଞା ବନ୍ଧୁ ନମସ୍କାର, ମୁଁ ବ ବହୁତ ଅଛି, ଆପଣ କେମିତି ଅଛନ୍ତି?
ହଁ, ମୁଁ ବି ଭଲ ଅଛି। ଏ ଆପଣ କଣ କରୁଛନ୍ତି?
ହ୍ୟାଲୋ!
ହାଲୋ! ହାଲୋ! ହାଲୋ! ହାଲୋ, ହାଲୋ।
ଶୁବୁଛି?
ଆଜ୍ଞା।
ହାଲୋ, ଆଜ୍ଞା କୁହନ୍ତୁ କଣ କରୁଥିଲେ?
କିଛି ନାଇଁ ଏଇଠି ବସଥିଲି।
ଏ ଓହୋ! ବସିଛନ୍ତି ଓହୋ,।
ଆଜ୍ଞା।
ମୁଁ ବି ଏଇଠି ଟିକେ ଛାତ ଉପରେ ବୁଲୁଥିଲି ଆମର ଗ ଛ ଗୁଡିକ ଦେଖୁଥିଲି, ଆଉ ଆମର ଛାତ ଉପରେ ଧ ଧଳା ଆଉ କଳା ପାରା ଆଁ, ବୁଲୁଛନ୍ତି ସେମାନଙ୍କୁ ସବୁ ଦେଖୁଛି ଆଉ।
ଆଜ୍ଞା।
ବୁଝିଲେ।
ଆଜ୍ଞା।
ଆଉ କୁହନ୍ତୁ? ଆପଣଙ୍କର ବ୍ୟବସାୟ କଣ ଚାଲିଛି ନା ନାହିଁ?
ବ୍ୟବସାୟ ମାନେ କୁକୁଡ଼ା ବ୍ୟବସାୟ ଚାଲଚି ଆଉ।
ଆଜ୍ଞା କୁକୁଡା ବ୍ୟବସାୟ ନା ଫାର୍ମ ତୁମ ବୋଧେ ଅ କଣ ବଏ ଲର୍ ନା ଲେଅର।
ବଏଲର ବଏଲର ବଏଲର ମାଂସ ପାଇଁ ହାଲୋ ହଁ ଆଜ୍ଞା ଲେୟର ଅଣ୍ଡା ପାଇଁ ବଏଲର ମାଂସ ପାଇଁ ବଏଲର ମାଂସ ପାଇଁ ଲେୟର ଅଣ୍ଡା ପାଇଁ।
ହଁ ବଏଲର ର ଆପଣ ୟୁ ବ୍ୟବହାର କରୁଚନ୍ତି ମାନେ ମାଂସ ପାଇଁ ବ୍ୟବହାର କରୁଚନ୍ତି ଆଉ।
ଆଜ୍ଞା।
ଆଜ୍ଞା! କଣ କହିଲେ?
ଆଜ୍ଞା ଆଜ୍ଞା।
ମୁଁ କଇଲି ଆପଣ ମାନେ କିପରି ସ୍ଥାନ ବ୍ୟବହାର କରୁଚନ୍ତି? କୁକୁଡ଼ା ଫାର୍ମ କରିଆ ପାଇଁ।
ଆମେ ପ୍ରଥମେ ଉପଯୁକ୍ତ ସ୍ଥାନ ଚୟନ ମାନେ ଆମର ଉଚ୍ଚ ବା ଶୁଖିଲା ଜାଗା ବାଛିଆ ଆ ମାନେ ଚୟନ କରିବା ଉଚ୍ଚ କିମ୍ବା ଶୁଖିଲା ଜାଗା।
ଆଜ୍ଞା!
ହଁ। ତାପରେ ଭଲ ବାୟୁ ଚଳାଚଳ ଥିବା ଘର ତିଆରି କରିବା।
ଆଛା।
ଭଲ ରହିବନା ଆମର ଏମତି ଫାର୍ମ କୁକୁଡା ହଁ ସଫା ପାଣି। ପିଇବା ପାଣିର ସୁବିଧା ରଖନ୍ତୁ ମାନେ ସଫାସଫା ପାଣି ସଫା।
ଅଁ ତାପରେ ବିଦ୍ୟୁତ ସୁବିଧା ବି ଥିବା ଦରକାର।
ଫ୍ୟାନ ଫ୍ୟାନ ଚାଲ ଚାଲିଆ ପାଇଁ ବିଦ୍ୟୁତ୍ ସୁବିଧା ଥିବା ଦରକାର।
ଆଚ୍ଛା।
ତାପରେ ଆମର ଜାତି ମାନେ ଆମେ କି କୋଉଭଳିଆ କୁକୁଡା ରଖିଲେ କିପରି ହବ ବ୍ୟବସାୟ।
ଆଜ୍ଞା।
ମାନେ ମାଂସ ପାଇଁ ଧର ମାଂସ ପାଇଁ ଆମେ ରଖିବା ବ୍ରଏଲର।
ଆଜ୍ଞା।
ତାପରେ ସେମିତି ଅଣ୍ଡା ପାଇଁ ଲେୟର କୁକୁଡ଼ା।
ଆଜ୍ଞା।
ତାପରେ ଦେଶୀ କୁକୁଡ଼ା ପାଳିବା ପାଇଁ ଆମ ବନରାଜ ବା କଡ଼କନାଥ କୁକୁଡା ରଖିବା ଆବଶ୍ୟକ।
କଣ କହିଲେ?
ଦେଶୀ କୁକୁଡା ପାଇଁ ମାନେ ମାଂସ ଦେଶୀ ମାଂସ ପାଇଁ କଡ଼କନାଥ କଡ଼କନାଥ ନହେଲେ ବନରାଜ୍ କୁକୁଡ଼ା
ଆଜ୍ଞା।
ଆଜ୍ଞା। ତାପରେ ଛୁଆ ଧରିବ ମାନେ କୁକୁଡ଼ା ମାନେ କିପରି ଛୁଆ ଜନ୍ମ କରିବେ ମାନେ ଅଣ୍ଡାରୁ
ହଁ ତାପରେ ମାନେ ଗ୍ରୀଷ୍ମ ଋତୁରେ ଯେମିତି କିି ଥଣ୍ଡା ରଖିବା ଦରକାର?
ସବାଇ ନା ମାନେ ସ୍ବାସ୍ଥ୍ୟବାନ୍ ଦରକାରେ
ଆଜ୍ଞା।
ତାପରେ ଭରସା ଯୋଗ୍ୟ ଇଏ ଅଚେରି ରୁ କିଣନ୍ତି ମାନେ ଯୋଉଠି ମାନେ ଭରସା ଯୋଗ୍ୟ ଆଚେରି କିଣନ୍ତି ମାନେ ଦେଖି ଚାହିଁ କିଣିବେ ଆଉ? ଯୋଉଠି ଭଲ ମିଳିବ କୋଉଠି ଖରାପ ମିଳେ।
ଆଜ୍ଞା ନାଇଁ ନାଇଁ। ଆପଣ ପ୍ରଥମେ ସ୍ଥାନ ତ ଭଲ ରଖିଛନ୍ତି? ଉଚ୍ଚ ଶୁଖିଲା ଜାଗା ବାଛିଛନ୍ତି। ତାପରେ ଆପଣ ମାନେ ଗ୍ରୀଷ୍ମ ଋତୁରେ ସେ ସବୁ ଥଣ୍ଡା ମାନେ ସେ ଫାର୍ମ ଟିକୁ ଥଣ୍ଡାର ଦେଖୁଛନ୍ତି ଫ୍ୟାନ୍ ଚଲେଇ ଚଳେଇ
ଆଜ୍ଞା। ଏ ପିଅନ ଚାକିରୀ
ଆଉ ଶୀତ ଋତୁରେ ଗ ମାନେ ଉଷୁମତା ରଖୁଛନ୍ତି ନା ନାହିଁ? ଆଛା ତାପରେ ଆଉ କଣ କରୁଛନ୍ତି କୁହନ୍ତୁ?
ତାପରେ ଖାଦ୍ୟ ବ୍ୟବସ୍ଥା। ସେ କୁକୁଡା ମାନେ କଣ ଖାଇବେ କିପରି ଖାଇବେ? ତାଙ୍କ ବ୍ୟବସ୍ଥା କରିବା। ତାପରେ ବୟସ ଅନୁଯାୟୀ ଷ୍ଟାଟର ଗ୍ରୋ ଆଣ୍ଡ ଓ ଫିନିସର୍ ଫିଟ ଦିଅନ୍ତୁ। ତାଙ୍କର ଅଛି ସବୁ କୁକୁଡାର ମାନେ ତାଙ୍କର ଷ୍ଟାଟର ତିନିଶହରୁ ଅଧିକ ହେଉ ଦାନା ସାଙ୍ଗରେ ମିଶାଇ ଖୁଆନ୍ତି।
କଣ ମିଶାଇ ଖୁଆଉଛନ୍ତି?
ଷ୍ଟାର୍ଟର ଗ୍ରୋୟର ଫିନିସର ଫିଡ୍।
ଆଜ୍ଞା ପ୍ରଥମେ ତ ଆପଣ ଶହେରୁ ପାଂଶହ ଗ୍ରାମ ଭିତରେ ସୁଜି ସୁଜି ନେଇ ଛୋ ଛୋଟ ସୁଜି ନେଇକିରି ସେସବୁ ଖାଇବାକୁ ଦେବା ଆରମ୍ଭ କରିବେ। ପ୍ରଥମ ଖାଦ୍ୟ ସେମାନଙ୍କର ଯେତେବେଳେ ଆପଣ ନେଇ ଆଣିଥିବେ। ତ ଛୋଟ ଛୋଟ ଛୋଟ ସୁଜି ଦାନା ଦଉଥିବେ ତାପରେ
ତାପରେ ତାଙ୍କର ଯୋଉ ଅଛି ଯୋଉ ଦାନା ମାନେ ତାଙ୍କର
ଆଜ୍ଞା।
ସେ ଦାନା କୁ ତାଙ୍କୁ ଦେବେ।
ଆଚ୍ଛା ଆଉ ସବୁବେଳେ ସଫା ପାଣି ବି ପିଇବାକୁ ଦଉଥିବେ।
ସଫା ପାଣି ଦବା।
ଆଚ୍ଛା ତାପରେ ତାଙ୍କ ବଢିବା ଅନୁସାରେ ତାଙ୍କୁ ଅ ମାନେ ତା ବଢିବା ଅନୁସାରେ ତାଙ୍କୁ ଖାଦ୍ୟ ଦେଉଥିବେ ଆଜ୍ଞା।
ଟିକାକରଣ ଦିଆଯିବ।
ଟୀକାକରଣ ନିୟମିତ ଟିକାକରଣ କରୁ କର କରୁଥିବେ ନା ନାଇଁ?
ହୁଁ ତାଙ୍କୁ ପ୍ରାୟ ରାଣୀ କ୍ଷେତ ଆଉ ଅନ୍ୟ ରୋଗ ପାଇଁ ସମସ୍ତ ଟୀକା ଉପଲବ୍ଧ ଅଛି। ଆପଣ ଡାକ୍ତର ସାଙ୍ଗରେ ପରାମର୍ଶ କରିିବ ସେଇଟା ଦେଇହବ ଆମର।
ଆଜ୍ଞା ପ ପଶୁ ଚିକିତ୍ସାଳୟରେ ନେଇକିରି ଟିକାକରଣ କରୁଥିବେ? ଆଚ୍ଛା ପରାମର୍ଶ କରି ଆ ଉମୁ ହେ ଟିକା ଦଉଥିବେ ଆଉ ଆଉ କୌଣସି ରୋଗ ଦେହ ବାହାରିଲେ ବି ସେ ସେଳୟକୁ ନେଇ ପର ପରାମର୍ଶ କରିପାରିବେ
ଆଜ୍ଞା ତାପରେ ସ୍ଵଚ୍ଛତା ମାନେ ସଫା ସୁତୁରା ମାନେ ଆମ କୁକୁଡା ମାନେ ଛୁଆ ମାନେ କିପରି ବଢି ହବ ଭଲ ଭାବରେ ତାଙ୍କୁ ସଫାଶୁତୁରା ସେ ଜାଗା କେମିତି ରଖିବା
ଆଜ୍ଞା
ସେଇ ବିଷୟରେ ମାନେ ଘରକୁ ନିୟମିତ ସଫା କରନ୍ତୁ। ହୁଁ ଘର ଡିସ୍ ତାପରେ ଆଉ କେତେ କୁକୁଡା ମରିଯିବେ ତା ଦେରୁ ମାନେ ଉ କିଛି ପ୍ରୋବ୍ଲେମ ରେ ରୋଗ ଫୋଗ ହେଲେ ମରିଯିବେ ତାଙ୍କୁ ମୃତ କୁକୁଡାକୁ ନେଇ ତାଙ୍କୁ ସଫା କରିବା
ଆଜ୍ଞା ଘରେ ଦେଏ ଟିକେ
ଏମିତି ଆଉ ତାପରେ ଲାଭ
ଆଜ୍ଞା ବଜାରରେ ଆପଣ କିପରି ତାଙ୍କୁ ବିକିବେ ମାନେ ଯେମ ତି ସ୍ତୀ ମାନେ ଗୋଟେ ଗୋଟେ ସ୍ଥାନ ବଜାର କିମ୍ବା ହୋ ଟେଲ ଏବଂ ବ୍ୟବସାୟୀଙ୍କ ସହ ସମ୍ପର୍କ କରୁଥିବେ ଯେମିତି କି ଆ ଆପଣ କୁକୁଡା ବ୍ୟବସାୟଠିକ ଭଲରେ କରିବେନି ଆଉ କେମିତି କଣ କରନ୍ତି
ନାଇଁ ନାଇଁ ବ୍ୟବସାୟ କରିବା ନା ବଜାରରେ କଥା ହେଇକି କୁହନ୍ତୁ କିମ୍ବା କୋ ଡିସ୍ଟିକ୍ କଥା ହେଇକି ମତେ ନେଇଯାଆନ୍ତି ଆଉ
ଆଜ୍ଞା କୁକୁଡା ମାନେ କେତେ ଦିନି ଭିତରେ ବ୍ୟବସାୟ ମାନେ ବିକ୍ରୟ ହେବା
ବାଁସଟି କୁକୁଡ଼ା ମିନିମ ପାଆ- ଆପଣଙ୍କର ମାନେ ସର୍ବମିନିମ ହଉଛି ପାଁସଠି କୁକୁଡା
ଆଜ୍ଞା
ଚାଳିଶି ରୁ ପଇଁଚାଳିଶି ଦିନି ମଧ୍ୟରେ ଭଲ ଆୟ ହେଇପାରିବ ମାନେ ତାଙ୍କର ଠିକ ଠାକ ହେଇଯିବ ନା ଭଲ ମାନେ ବେପାର ପାଇଁ ସୁବିଧା ହୁଏ
କାଆଜ୍ଞା ପଇଁତିରିଶ ରୁ ପଇଁଚାଳିଶ ଦିନି ମଧ୍ୟରେ ବିକ୍ରୟ କରିବା ପାଇଁ ଯୋଗ୍ୟ ହୋଇଥାନ୍ତି ସେମାନେ ଆଜ୍ଞା
ହଁତାପରେ ଠିକ୍ ପ ଖର୍ଚ୍ଚ ସେମିତି ଆମର ରୁହନ୍ତୁ ଟିକେ କହୁଚି ଖର୍ଚ୍ଚ ତାପରେ ଆମର ଠିକ ପରିଚାଳନା କଲେ ପନ୍ଦରରୁ କୋଡିଏ ପରସେଣ୍ଟରେ ଲାଭ ମିଳିପାରେ
ଆଜ୍ଞା
ବ୍ୟବସାୟ କଲା ମାନ ପନ୍ଦର ରୁ କୋଡିଏ ପରସେଣ୍ ମିଳିପାରେ ପାଞ୍ଚଷଠି କୁକୁଡାରେ ପନ୍ଦର କୋଡିଏ ପରସେଟ ଲାଭ ମିଳିପାରେ
ତାଲେ ଆଜ୍ଞା
ଆଜ୍ଞା
ଆଜ୍ଞା ଆପଣ ତ ମୋଟ ମାନେ ଦୁଇ ହଜାର ମାନେ କେତେ ରୁ କେତେ କୁକୁଡ଼ା ମାନେ ଫା ପ୍ରଥମେ ରଖିଥିଲେ?
ପ୍ରଥମ ମୋର ଆରମ୍ଭ ହେଇଥିଲା ଛୋଟ କିନା ମୋର ସେଇ ପାଞ୍ଚରୁ ହଜାର ମଧ୍ୟ ଆରମ୍ଭ ହେଇଥିଲା ଏବେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ବଢଉଛୁଉ
ଓହୋ ତେବେ ଭଲ କଥା
ଏବେ ଏଇନା ଆମର ଚାଲିଛି ହଜାରରୁ ଦେଢ ଦି ହଜାର ଭିତରେ କୁକୁଡ଼ା
ଆଜ୍ଞା
ଆମର ସେଇ ଲାଭ ପ୍ରାୟ ପଇଁଚାଳିଶ ଦିନ ମଧ୍ୟରେ ଚାଳିଶ ହଜାରରୁ ଲକ୍ଷେ ଏକ ଲକ୍ଷ ପର୍ଯ୍ୟନ୍ତ ଲାଭ ଆସେ ଆଉ, ତାରି ଭିତରେ ଆସେ ଆଉ।
ଆଜ୍ଞା ଆମର ପ ଯେମିତିକିି ପ୍ରଧାନମନ୍ତ୍ରୀ ଯୋଜନା ଅଛି।
ଆଜ୍ଞା।
ଆଉ ସେମିତି କି ଆଉ କିଛି ଯୋଜନା ବିଷୟରେ ଆପଣ ଜାଣିଚନ୍ତି କି ସରକାରୀ ଯୋଜନା ବିଷୟରେ ମତେ କିଛି କହିପାରିବେ କି, ମୁଁ ଟିକେ କିଛି ଆପ୍ଲାଏ ମାନେ ଯୋଉ ହଁ କିଛି କାଗଜ ଆବେଦନ କରିକିରି ଦାଖଲ କରିକିରି କିଛି ଉପକୃତ ହେଇପାରନ୍ତି ସରକାରଙ୍କ ଦ୍ଵାରା
ହୁଁଉଁ-ଉଁ, ସରକାରଙ୍କ ସେମିତି ବହୁତ ଯୋଜନା ଅଛି ମୋ ବଗିଚା ଯୋଜନା ଅଛି, କିମ୍ବା ଆମର
ମୋ ବଗିଚା, ଆଜ୍ଞା। ଆଉ କଣ ଅଛି? କଣ କହିଲେ?
ଆଜ୍ଞା?
ହୁଁ
ହ୍ୟାଲୋ?
ଆଜ୍ଞା କୁହନ୍ତୁ।
ଆମର ଏଇ ଯୋଉ କୁକୁଡାମାନଙ୍କ ପାଇଁ ବି ଯୋଜନା ଆଉଛି। କୁକୁଡ଼ା ଚାଷ କରିବା ପାଇଁ ବି ଆମର ଗମେଣ୍ଟ୍ ପାଖରେ ଯୋଜନା ଅଛି। ଆମର ଯେମିତି ଆଉ ପିଭି ସି ଏଫ୍ ହଉ
ଆଜ୍ଞା।
ପି, ପିଭିି ସି ଏଫ୍ ହଉ, ତାପରେ ମାନେ ଏଥିରେ କଣ ପିଭି ସି ଏଫ୍ ରେ ଆମର କୁକୁଡା ଫାର୍ମ୍ ପାଇଁ ସୁବିଧା ମିଳିପାରେ।
ଆଜ୍ଞା।
ତାପରେ ଏନ୍ ଏଲ୍ ଏମ୍, ଏଥିରେ ବି କୁକୁଡା ଚାଷ ପ୍ରକଳ୍ପ ବିଷ ସେଇଟା ଆପଣ ବୁଝିବେ କେମିତି କଣ କଲେ କେମିତି ସୁବିଧା ହବ ଏଇଟା ଗମେଣ୍ଟ ତରଫରୁ ହେରା ଚାଲିଛି ଆମର।
ଆଜ୍ଞା।
ହୁଁ। ହୁଁ।
ଆଛା ଆଉ
ତାପରେ ଏ ଏଚ୍ ଆଇ ଡି, ଏ ଏଚ୍ ଆଇ ଡି, ଏକ ଆଉ ଗୋଟେ ଯୋଜନା ଅ କି କୁକୁଡାମାନଙ୍କର, ସେ ଯୋଜନାରେ କଣ ଯୋଉ ଆପଣଙ୍କୁ-ଉ-ଉ-ଉ ଋଣର ସୁବିଧା ମିଳିପାରେ।
ଆଚ୍ଛା।
ହ୍ୟାଲୋ।
ହଉ ମୁଁ ରହିଲି, ବହୁତ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ମୋର ଏଇ ଏଠି କଲ୍ ଟି ସମାପ୍ତ କରୁଛି ଧନ୍ୟବାଦ।
ଧନ୍ୟବାଦ।